ହଁ କୁହ ଶୁଭିଲା।
ହଁ କୋଉ ଜାଗାକୁ ସବୁ ଯିବାକୁ ଭଲ୍ ଲଗେ?
ମତେ ସବୁଆଡେ ବୁଲିବାକୁ ଭଲ-ଭଲ ଲାଗେ ଯେ। ଟିକେ ଇଣ୍ଟରନ୍ୟାସନାଲ୍ ଟ୍ରିପ୍ କରିବାକୁ ଭାରି ଇଚ୍ଛା।
କାଇଁ? ମାନେ ଅଧିକ ଜିନିଷ ଦେଖିବ ଶିଖିବ ନାଇଁ। ନୂଆ-ନୂଆ ଜାଗା
ଶିଖିଆକୁ ଆଉ ଅ ଇଏ କରିବାକୁ ବହୁତ୍ ଇଚ୍ଛା ଥାଏ। ମାନେ କେମିତି କେଜାଣି ଛୋଟ ବେଳୁ ଗଟେ ଇଚ୍ଛା ଇଆଡେ ବୁଲିିବି ସିଆଡେ ବୁଲିବି। କେଜାଣି କୋଉଦିନ ଭାଗ୍ୟରେ ଆସିବ ବୁଲିବା କଥା। ଭାଗ୍ୟ ତ ସାଥ ଦଉନି ଆଉ।
ନାଇଁ ସାଥ ଦବ ହେଲା ମାନେ ସବୁ ଝିଅଙ୍କର ଗୋଟେ ସ୍ୱପ୍ନ ଥାଏ। ସବୁଆଡେ ବୁଲିବେ ଏଠି ବୁଲିବେ ସେଠି ବୁଲିବି ସବୁଆଡେ ବୁଲିବି, ସବୁ ଜିନିଷ ଜାଣିବି ଶିଖିବି। ଏଇଆ ଆଉ ମୋର ବି ସେମ୍ତି ବହୁତ୍ ସ୍ୱପ୍ନ କେତେ କେମିତି କେବେ ବୁଲିବି ମାନେ କେମିତିଆ? ପାହାଡ଼ ପର୍ବତ ନା ଏମିତି ମନ୍ଦିର ମଠ ନା କଣ ଦେଖିବ
ସବୁ-ସବୁ, ଯାହାବି ହେଲେ ଚଳିବ।
ଯାହାହେଲେ ଚଳିବ, ସବୁ ଜିନିଷ ବୁଲିବାକୁ ଭଲ୍ ଲାଗେ ଆଉ ନାଇଁ।
ହଁ।
ତମ ଭାଇ ଭଉଣି ସବୁ କଣ କରୁଚନ୍ତି?
ନାଁ ମୋ ଭାଇ ଭଉଣୀ ତ କେହି ନାହାନ୍ତି ଖାଲି ନନା ଆଉ ମୁଁ।
ଓହୋ
ଆଉ ବାପା ମା, ମାନେ ନନା ମାନେ ମୋର ଜଣେ ବଡ ଭାଇ ମୁଁ, ବାପା, ଆଉ ବୋଉ।
ଆମର ତ ଏଠି ପୁରା ଆମର ଏଠି ପୁରା ଚାରଟା ବେଳ ହେଇଗଲେ ହେଲା ସବୁ ଛୁଆ ଯିଏ ଯୋଉଠି ଥିବ ସବୁ ପଳେଇ ଆସିବେ ଆସିକି ବଲ୍ ବ୍ୟାଟ୍ ଖେଳିବେ।
ଅହ ନା ଆମ ଏତେ ଛୁଆ କମିଗଲେଣି ବହୁତ୍।
ହଁ ହଁ ଛୁଆ ଆଉ କିଏ କରିବାକୁ ଚାହୁଁନାହାନ୍ତି ସେଥିପାଇଁ କମିଗଲେ
ହଁ ଯେ ସବୁ ତ ଆମେ ଏଇ କାମରେ କୋ
ହଁ ହଁ ଆମେ ଏଇ କାମରେ ହେଇକି ନା ସାର୍ କହିବେ ଯେ ଆମେ ଦୁଇ ଆମର ଦୁଇ ଥିଲୁ ଏବେ ଏକ୍ ହେଇଗଲୁ। ତାପରେ ଜିରୋ ତାପରେ ତ ସମସ୍ତେ ଚାହିଁବେ ଆମେ କେମତି ଆମେ ନିଜେ କେମ ଚାକିରି ବାକିରି କରିବୁ ନିଜେ କେମତି
ହୁଁ ଏବେ କିନ୍ତୁ ଆମ ବେଶୀ ଆମ ମାନେ ଆମ ଏବେ ଯୋଉ ସବୁ ଜେନେରେସନ୍ ସନ୍ ରେ ଅଛନ୍ତି ହଁ ଆମ ହୁଁ ଆମ ଆହୁରି ଆମ ତଳ ଜେନେରେସନ୍ ମାନେ ଯୋଉ ସବୁ ଯୋଉ ଯୋଉ ସବୁ ମାନେ ଆସିବେ ସେମନେ ତ ଆହୁରି ମାନେ ଏଇ ବାହାଘର ଫାହାଘରକୁ ନେଇକି ସମସ୍ତଙ୍କ ମାଇଣ୍ଡ୍ ମାନେ ମାଇଣ୍ଡ୍ ରେ ଗୋଟେ ଖରାପ ଭାବନା ଅଲରେଡି ଆସିଗଲାଣି।
ହଁ ଛାଡ଼ ସେ ସେ ଯାହାବି ହଉ।
ମତେ ତ ଭାରି ଇଛା କଣ କହିଲ ମାନେ ଏମତି ଖାଇମି ପିଇବି ଚାଟା ଚାକିରୀ କରିମି ପଇସା ରୋଜଗାର କରିମି ବୁଲିବି ବାଲିିବି ଏଇଆ। ଆଉ ଅଧିକ ବୁଢା ବୁଢୀ ହେଇଗଲେ ମାନେ ଅଧିକ ଏଜ ହେଇଗଲେ ଯେତବଳେ କିଛି କରିପାରିବିନି କୋଉ ମଠ ଫଟକୁ ପଳେଇମି। ବରଂ ଭିକ ମାଗିକି ରହିବି ବାହାଘର ବଫାହାଘର ମତେ କୁହନି।
ରୁଷେଇ ଆସେ ନା ନାଇଁ?
କଣ କଇଲ
ରୋଷେଇ ରୋଷେଇ
ହଁ ରୋଷେଇ ଆସେ ଆସେ ଏ ଆ ସବୁ ଆସେ ରୋଷେଇ ମତେ ଟିକେ ଏଇ ତରକାରୀ ମାନେ ନନଭେଜ ଆଇଟମ ଗୁଡା ଯେମିତି ମାଛ ଫାଛ। ଚିକେନ୍ ମଟନ୍ ଏଗୁଡା ଭଲ ଲାଗେ ଆଉ ଫାଷ୍ଟ ଫୁଡ଼୍ ଗୁରା ପ୍ରାଏ କରିପାରେ। ଆଉ ଏଇ ଘରୋଇ ଖାଦ୍ୟ ଯେତିକି ଏଇ ଅଟା ଡାଲି ଗୋଟେ ହୁଏ। ଆଉ ଆଉ ଭଜା ଭଜି ମାନେ କରିଦେବି।
ଓହୋ ମୁଁ ପୁରା ଏତେ ଇଏ ସତ୍ୟରେ ମାନେ କଣ କହିଲ ହ ହଷ୍ଟେଲରେ ସବୁଆଡେ ରହି ରହି ହେଲା। ସବୁବେଳେ ହଷ୍ଟେଲରେ ରହେ ହଷ୍ଟେଲରେ ଖାଇବା ଖାଏ ଇଏ କରେ। ଘରେ ପ୍ରାୟ କମ୍ ଟାଇମ୍ ରହେ ତଥାବି ରୁହେ। ମୁଁ କରିନି ଘରେ ସମସ୍ତେ ରହିଯାଆନ୍ତି ତ ମା ବାପା।
ଓହୋ
ବଡ଼ ବାପା ବଡ଼ ମା ସେମାନେ ସବୁ ରହିଯାନ୍ତି ତ ଆଉ ମତେ କିଛି କୁହନ୍ତିନି କରିବାକୁ ମତେ କିସି ଆସେନି ସେମତି ଚା ଟା ହେଲା। ଗରମ ପାଣି ମ୍ୟାଗି।
ହଷ୍ଟେଲ୍ ରେ ତ ସେଇଟା ଫେମସ୍ ଆଉ।
ହଁ ସୁସ୍ ଜିନିଷ ସବୁ ମତେ କହିବ ବନେଇବା କ ମୁଁ ପୁରା ସେଗୁଡା ସବୁ ଟିକେ ବନେଇଦେବି ଖାଇଦେବି ଶୋଇବି ହେଲା ଏଇଆ ଭାବେ ଆଉ
ନାଇଁ ମୁଁ ପ୍ଲସ୍ ଟୁ ଟା ରହିଥିଲି ହଷ୍ଟେଲି ରେ ଆ ଦି ବର୍ଷ ହଷ୍ଟେଲ ରେ ସେତ ଫୋନ ଫୋ ଆ ନଥିଲା ଆଉ ଖାଇବୁ କଣ ବିସ୍କୁ ବିଶ୍ୱାସ କର ମୁଁ ଦି ବର୍ଷ ରହିଛି ହଷ୍ଟେଲ୍ ରେ ମାନେ ମୁଁ ଦି ବର୍ଷ ଯାଙ୍କ ଭା ଭାତ ଛୁଇଁନି ଭାତ କଣ ମୁଁ ଜାଣିନି। ମାନେ କହୁଛ ମୁଁ ଟୋଟାଲି ଆମର ଖରାବେଳ ଖାଦ୍ୟ ମଧ୍ୟାହ୍ନ ଭୋଜନ ମୁଁ ଟୋଟା କରିନି ନ କରିବା ସହିତ ମାନେ ଦରକାର ମାନେ ମାନେ ଟୋଟାଲି ମାନେ କରେନି ମାନେ କଣୋଟାଲି ଖାନି ଯାହା ଦିଅନ୍ତି
ଦିନରେ ଦିନରେ ଯାହା ବି ହେଲେ ଗୋଟେ ଟାଇମ୍ ଭାତ ଖାଇବା ଦରକାର୍।
ହଁ ଯେ ମୁଁ ହଁ ମୁଁ କିନ୍ତୁ ଏଇ ଯୋଉ କଣ କହିଲ ଇଏ ଚାଉଳ ଗୁରା ଯୋଉ ମୁଁ ଖାଇପାରେନି। ସେ ଯୋଉ ଚାଉଳରେ ରାନ୍ଧନ୍ତ ମୋର ଅଭ୍ୟାସ ନାହିଁ ନା ମୋର ଛୋଟ ବେଳୁ ଅଲଗା ଅଭ୍ୟାସ ଆଉ ମୁଁ ସେ ଅଭ୍ୟାସ ରେ ମୁଁ ମାନେ ମୁଁ ସେଇ ଜିନିଷ ଖାଇପାରେ ନା, ମୁଁ ଖା ହଁ ମୁଁ ଯୋଉ କଣ କହିଲ ଏଇ ଡାଲି ମାନେ ମଝିରେ କଣ କେଜାଣି ହେଲେ ଯାହା ଖାଲି କଲେଜ ରେ ରହିକି ଡାଲି ପିଇଛି। ନହେଲେ ଭାତ ଫାତ ଛାଡ ମୁଁ ଦି ବର୍ଷ ରହିନୁ। ମାନେ ଖାଇନି ଟୋଟାଲି, ଆଉ କୁର୍କୁରି ଫୁୁରକୁରି ଖାଇକି ଦେହ ଖରାପ ଏବେ।
ଚିପସ ଫିପ୍ସ୍ ଖାଇବାକୁ ଅଧିକ ଭଲ ଲାଗେ ଆଉ ମାନେ
ହଁ ଆଉ ହଷ୍ଟେଲରେ ଆଉ କଣ ଖାଇବ କୋଉନା?
ହଁ ହଷ୍ଟେଲରେ କଣ ଆଉ ପିଲା ତ ଅଧା ସେ ପିଜ୍ଜା ଅର୍ଡର କରିଦେ ସେ ବର୍ଗର ଅର୍ଡର କରିଦେ।
ଆମର ଫୋନ ହିଁ ନଥିଲା, ସେ ସେ ତ ହେଇଥିଲା ଆଉ ଟିକେ ମାନେ ଭଲ ହେଇଥାନ୍ତା। କୋଉ ପନ୍ଦର ଦିନରେ ଥରେ ଆମର ଯିବେ ଦେଖା କରିବାକୁ, ହଁ। ମାନେ ତାର ବି ଆଲାଉ ନଥିଲା ଯେ ଡେଲି ଆସିକି ଦେଖା କରିକି ତମକୁ ଖାଇବାକୁ ଦେଇକି ଯିବେ। ସେ ପନ୍ଦର ଦିନରେ ଥରେ ଆସିବେ ସେଥି
କୁ ଯାଇପାରିବେ। କାହାର ବି କାମ ଥିବ ନା, ଘର ଘର ଲୋକ ଯେତତି ଯା ତାଙ୍କର ବି କାମ ନା।
ହଁ ସେତେବେଳେ କଣ କହିଲ, ବାପା ଆସିବେ ସେତେବେଳେ ଇଚ୍ଛା ହବ ଯେ ହଁ ଟିକେ ବିରିୟାନୀ ଫିରିୟାନୀ ଖାଇଦିଅନ୍ତି କି। ମୁଁ ତ ଟୋଟାଲି ମାନେ ମୁଁ ଫାଷ୍ଟ ଇୟରରେ ଯାହା ନା
ବିରିୟାନି ଖାଇବାକୁ ଇଛା ହବ ଯାହା ବି ହେଲେ।
ହଁ ହୋ।
ମନ ଡାକିବ।
ହଁ ମୁଁ ମାନେ ଫାଷ୍ଟ ଇୟର ରେ ଟିକେ ଖାଏ ବୋଲି ଆଇଁଷ ଉ ମାନେ ଚଳି ଯାଉଥିଲା, ତାପରେ ସେ ସେକେଣ୍ଡ ଇୟରରେ କଣ ହେଲା ନା ମତେ ସେଇ ଆଇଁଷ ଗୁଡ଼ା ବି ଖାଇବାକୁ ଇଚ୍ଛା ହେଲାନି ଏଇଥି ପାଇଁ ଯେ କେମିତି ଗୋଟେ ଗ୍ୟାସ୍ ହେଲା, ଆଉ ଖା
ଧୁଅନ୍ତିନି ଭଲ ସେ।
ହଁ ଏ ଚିକେନ ଫିକେନ ଧୁଅନ୍ତିନି ନା ସେଇଆକୁ ତାପରେ ଆଉ ଇଚଛା ହେଲାନି।
ଘୁ -ଘୃଣା ଲାଗିବ।
ହଁ ହଁ।
ହଁ, ସେ ଭଲ ସେେ ଧୁଅନ୍ତିନି ବ୍ଲଡ ଲାଗି
ଖାଇଦବ କିଛି ନାହିଁ, ତାପରେ ଯୋଉ ବାସ ସନ ଟା ଯୋଉ ଗ୍ୟାସ୍ ହବ ମାଜିବାକୁ ଭାରି କଷ୍ଟ।
ତାପରେ ତାକୁ ବି ଖାଇବା ବନ ମୁଁ ବି ସେଆ ତାପରଠୁ ଏବେ ପୁରା ଛାଡ଼ି ଦେଇଛି, ପୁରା ଏବେ ନିରାମିଷ ହେଇ ନିରାମିସାସି ହେ
ନାଇଁ ତାପରେ ଘରେ ଆସିଲି ଯେତେବେଳେ ଏଇ ଟିକେ ଦେହ ଖରାପ ହେଲା ମେଡିକାଲ୍ ଗଲି, ସେଠୁ ଉଁ, ସେ କହିଲେ ଆଉ କଣ ମୁଁ ତ ଆଉ ମାନେ ପରିବା ପତ୍ର ମତେ ଖାଇବାକୁ ଭଲ ଲାଗେନି। ତାପରେ ତୁ ପରିବା ପତ୍ର ବି ଯେତିକି ବି ଖାଉଛୁ ଖା ତା ସହିତ ଏଇଗୁଡା ବି ଟିକେ ଅଣ୍ଡା, ଫଣ୍ଡା ଟିକେ ଏଇଗୁୁରା ଖା, ସେଦିନ ହଁ।
ପ୍ରୋଟିନ ଯୋଉଗୁଡା ଅଛି ଆଉ ନ ଖାଇଲେ ପୁଣି ପ୍ରୋଟିନ ନ ହେଲେ ବି ଦେହ ଖରାପ ହବ ନା। ସବୁ ଜିନିଷ ବାଲାନ୍ସ ରଖିବାକୁ ପଡିବ।
ହଁ, ଦି ବର୍ଷ ମୁଁ ଟୋଟାଲି ଖାଇନି ଭାତ କି ରୁଟି, ଭାବି ପାରୁ ଥିବ ତ ମୁଁ କେମିତି ସେଇଠି ଥିବି, ଖାଲି ଏଇ ମୁଢି ମିକ୍ସଚର ନ ହେଲେ ଏଇ ପାଣି ଗରମ ପାଣି ରେ ମ୍ୟାଗି, ମ୍ୟାଗି ଗୋଳେଇକି, ବିସ୍କୁଟ ବି ନୁହେଁ ବିସ୍କୁଟ ଛତୁଆ ଫତୁଆ ମୁଁ ଟୋଟାଲି ମୋ ପାଟିରେ ବି ଦିଏନି।
ବିସ୍କୁଟି, ବିସ୍କୁଟ ବି ଖାଇବା ଭଲ ନୁହେଁ ତା ଦେହରେ ମଇଦା ରହୁଛି ନା।
ହଁ, ଏଇ ମିକ୍ସଚର ରାଗ ମିକ୍ସଚର ନ ହେଲେ ଏଇ ମୁଢି ମୁଢି ମିକ୍ସଚର ତ ସକାଳେ, ସଞ୍ଜ, ରାତି ସେତେବେଳେ କହିବ ମୁଢି ମିକ୍ସଚର। ଏଇ ଗୁୁରା ଖାଇ ଖାଇ ବଞ୍ଚିଥିଲି।
ଛତୁଆ ଛତୁଆ ହାଲୋ
ହଁ, କୁହ।
ଛତୁଆ ଖାଇବା କୁ ଭଲ ଲାଗେନା।
ନାଇଁ, ନାଇଁ ଛତୁଆ ତ ମୁଁ ଟୋଟାଲି ଖାଏନି।
ଘରୁ ସିନା ସବୁ ମାନେ କଣ କହିଲ ଯୋଉ ଗହମ ଜା ଚାଉଳ ତା ପରେ ଚିନି ସବୁ ଜିନିଷ ପକେଇକି ସିନା ଯେଉଁ କରନ୍ତିନି ଛତୁଆଟା। ସେଇଟା ସିନା ଖାଇ ଦେଇ ଥାଆନ୍ତ ତ ଭଲ ହି ମାନେ ଭଲ ଦେହ ପାଇଁ ବି ଭଲ ସବୁ ପାଇଁ ବି ଭଲ।
ମତେ ଘରେ ଛତୁଆ ନେଇକି ଦେଲେ ମୋର ସେଇ ଛତୁଆ ମୁଁ ଛଅ ମାସ୍ ପୂର୍ବରୁ ଦେଲେ ଘରକୁ ଆସିକି ଫୋପାଡିଲି ମୁଁ ସେ ଡବା ବି ଖୋଲିନି।
ଓହୋ ଏମିତି କରିଦେଉଛ ଆଉ ହଁ ଏମିତି ହେଲେ ଆଉ କଣ
ହୁଁ ଆରେ ଆରେ ସେଠି କଣ କହିଲ ମୋର ଆକ୍ଚୁଆଲି ହେଇଥିଲା ଯେ ଫାଷ୍ଟ ଇୟର ରେ ଟିକେ ରହିଯାଇଥିଲା ମାର୍କ ଟିକେ କମ ରହି ଯାଇଥିଲା ମନଟା ଭାରି କଷ୍ଟ ହେଲା ପ୍ରାଇଭେଟରେ ନା ପ୍ରାଇଭେଟ୍ ରେ ତ ଜାଣିଛ ପଇସା ବହୁତ୍
ପଇସାକୁ ପଇସା ନେବେ ପାଠ ନ ପଢିଲେ ମନ ଦୁଃଖ ଲାଗିବ ଘର ଲୋକ ଏତେ ପଇସା ଦଉ
ସିଏ ପଢେଇ ବେ ତମେ ଯଦି ପରିଶ୍ରମ ନ କରିବ ପଢିବ ହବ କେମିତି ସେଇଆକୁ ବା ସେକେଣ୍ଡ୍ ଇୟର ରେ ଆଉ କଣ କରିବି। ଫାଷ୍ଟ ଇୟର ତ ଯାହା ଯେମିତି ହେଲେ ଚଳିଯିବ, ସେକେଣ୍ଡ ଇୟର ରେ ତ ମାର୍କ ଯାହା ବି ହେଲେ ପ୍ଲସ ଟୁ ପଢ଼ୁଥିଲା। ଏତେ ବଡ଼ କଲେଜ୍ ରେ ପଢୁଥିଲା। କଣ ହେଲା ଇଏ ସି ହଁ ସେଇଆକୁ ଆଉ ହୁଁ, ଫାଷ୍ଟ ଇୟର ଟା ଖରାପ ହେଇଥିଲା, ମୁଁ ବି ମାନୁଛି ମୋ ମୁହଁରେ ମୁଁ ଫାଷ୍ଟ ଇୟରରେ ଖାଲି ମୋର କିଛି କାମ ନାହିଁ, କ୍ଲାସ କରିମି, ଖାଇମି, ପିଇମି, ନିର୍ଦ୍ଧୁମ ଶୋଇମି।
ହଁ
କି ସାଙ୍ଗ ସାଥୀ ଆ ସହିତ ହେଁ, ହେଁ ହଉ ତା ସହିତ ଫେଁ, ଫେଁ ହୋ। ଏଇଆ କରେ ସେଠି ତ ଖାଲି ମାନେ ହଷ୍ଟେଲ୍ ଆମ ହଷ୍ଟେଲ୍ ଥିଲେ ହୁଁ, ହୁଁ ବଏଜ୍ ଅଲଗା ଗାର୍ଲସ୍ ଅଲଗା ଆଉ କଅଣ ସେଇଆକୁ ଏଇ ଗପସପ ଇଏ ସିଏ ଏଇଆ ହେଇକି ଫାଷ୍ଟ୍ ସଗଗଲା ବିତିଗଲା ସେକେଣ୍ଡୟଅର ଯେତେ ଫାର୍ଷ୍ଟ ୟଅର୍ ମାର୍କ ବାହାରିଲା। ତା ପରେ ସଇଲା ଆଉ ହଁ କମ୍ ରହିଲା। ମାନେ ମୋ ଲାଇଫ୍ ମାନେ ଜୀବନ ସାରା ମୁଁ ଏତେ ବାଟ ଆସିଲି ମୋର କୋଉ ଥରେ କମ୍ ମାର୍କ ରହି ନଥିଲା।
ହଁ ଆରେ ନା ନା ଯୋଉ କହନ୍ତି ନି। କଲେଜ ଗଲେ ନଲେଜ ବଢିଯାଏ ଗୋଟେ ମାନେ ଆମେ ଭାବୁ କଣ ଆଉ ବି ପ୍ରାଇଭେଟ କଲେଜ ଯାହା ବଲେ ଆମେ ବନ୍ଦି କିନ୍ତୁ କଲେଜ ଗଲେ ଆମେ ଭାବୁ ଗୋଟେ ଡାଇରିୀ ଧର ଚାଲ। ହେଲା ସେ କଲେଜ୍ ଯାଉଛି ଯେ ଗୋଟେ ଡାଏରୀ ଭେରି କଣ ପାଠ ପଢା ହୁଏ କଲେଜରେ କିଏ ପାଠ ପଢ଼େ। ଯେହେତୁ ଆମେ ପ୍ରାଇଭେଟ୍ ରେ ରହିଲେ। ତ ନୂଆ ନୂଆ ସାଙ୍ଗ ମାନେ ମିିଲ ଆଉ ସେଇ ଟାଇମରେ ବି ଆମେ ଆଗରୁ ଘରେ ରହୁଥିଲେ ନା ମାନେ ଏମିତି। ଫ୍ରୀଡମ କିଏ ଛାଡି଼ ନଥିଲେ କି ଖାଲି ଯାଉ ସାଙ୍ଗମାନଙ୍କ ପାଖରେ ରହ ଖାଲି ଯାହା କ୍ଲାସ୍ ଯିବ। ଆସିବ ରୁମ୍ ରେ ରହିବ ସାଙ୍ଗ ପିଲା ଥିଲେ ତ ତାଙ୍କ ସହିତ ଗପ। ମଜା ମସ୍ତିରେ ତ ପଢି଼ ହୁଏନି ଆଉ ହେଲା ନୂଆ ନୂଆ ବି ଘର ଛାଡି଼ ଯାଇଥିଲୁ ନା।
ହଁ ହଁ
ସେଇଟା ରହେ ଆଉ।
ହଁ ସେଇଆକୁ ତାପରେ ସେକେଣ୍ଡରେ କଅଣ। ମନ ଟା ଗୋଟେ ପରିବର୍ତ୍ତନ ହେଇଗଲା ନା ନା ଆଉ। ମାନେ ମଜାକ୍ ମସ୍ତିରେ ଜୀବନ ଟାକୁ ବର୍ବାଦ କରିଦେବି ନା, ଆଉ ଯେ ଛାଡ। ତା'ପରେ ସବୁ ସାଙ୍ଗସାଥି ମୁଁ ତ ସେବେଠୁ ସାଙ୍ଗସାଥିଙ୍କ ଉପରେ ଏମିତ୍ ତି ଗୋଟେ ଭାବନା ଆସି ଯାଇଛି ମୋର, ସେ ଆଉ ସାଙ୍ଗସାଥି ମତ୍ ମତେ ଭଲ ଲାଗୁନାହାଁନ୍ତି। ଆଉ ଯାହା ସହିତ ବି ମିଶ ଗୋଟେ ଜିନିଷ ହେଲା ସ୍କୁଲ ଲାଇଫ୍ ଥିଲା ଥିଲା ଆଉ, ହଷ୍ଟେଲ ଲାଇଫ୍ ରେ ବି କଣ କହିଲ? ମିଶ, ଆ ସଇତ ମିଶ, ତା ସଇତ ମିଶ, ତା ସଇତ ମାନେ, ସମସ୍ତଙ୍କ ସହିତ ଭାବଟା ରଖ ଅଧିକ କା ସଇତ ମିଶ ନା, ମୁଁ ବହୁତ ମାନେ ବହୁତ ମାନେ କଣ
ଅତି ରୁ ଇତି, ଯେତିକି ଦରକାର ସେତିକି ମିଶିବାଟା ବି ଭଲ। ଅଧିକ ଖାଇଦେଲେ ଦେଖିବ ହଜମ ହବନି। କି, ନ ଖାଇଲେ ବଳ ପାଇବନି ତ ସବୁ ଜିନିଷ ର ବାଲାନ୍ସ ଟା ରଖିବାଟା ଠିକ୍।
କୁହନ୍ତି ନା, ଏତିକି ଅଛି, ଏଇ ଯଉ ଜିନିଷଟା ଏତିକି ଦରକାର, ଏତିକି ରହିବାଟା ହିଁ ମାନେ ଠିକ୍। ଏତେ ହେଇଗଲେ ସେଟା ଦେହ ପାଇଁ ବହୁତ ଖରାପ।
ଯୋଉ ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ବି ସୃଷ୍ଟି ନାଶ। ନାଇଁ, ଗୋଟେ ଢଗ ଟେ ରୁଢି। ହ୍ୟାଲୋ! ହଁ, ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ।
ହଁ, ହଁ।
ହଁ, ସେଇଆକୁ ହଁ, ସେଇଆାକୁ ମୁଁ ସେବେଠୁ ଜାଣିଗଲି, ମୁଁ ତ ଜାଣିଲି। ଏଇ ମାନେ ଏମାନଙ୍କ ସହିତ ମିଶିଲେ, ସାଙ୍ଗ ମାନଙ୍କ ସହିତ ମିଶିଲେ। ଏତିକି ମିଶିବାଟା ଠିକ୍ ହବ, ଏତିକି ମିଶିବାଟା ଖରାପ। ମୁଁ ବି ଯାହା ସହିତ ମିଶିଛି କଣ କହିଲ! ମୁଁ ଟିକେ ନିଜର ଭାବିଦିଏ। ସେଥିଲାଗି ସବୁ କଥା କହିଦିଏ, ସେୟାର କରିଦିଏ। ତାପଲେ ସିଏ ମୋମ୍ ମାନେ ଇଏ କରିଦିଅନ୍ତି ବୋଲି ମୁଁ ଜାଣିପାରୁଛ ତ ସେଥିଲାଗି, ନା, ନା, ଆଉ ସେ ତ ଗଲା। କଲେଜ ଲାଇଫ୍ ତ ଆଟଲିଷ୍ଟ ଥିଲା ଗୋଟେ ଭଲ ଥିଲା, ଦେ ଆ ସହିତ ନ ମିଶିଲି ତା ସହିତ କଥ୍ ଥାଇପାରିବୁ, ତା ସେତେବେଳେ ଏତିକି ସାରା ଅପ୍ସନ ଥିଲା, ଏତ୍ ଟିକେ ଆ ସହିତ ନ ମିଶିଲେ, ତା ସହିତ ମିଶ ତା ସହିତ ନ ମିିଶିଲେ, ଆ ସହିତ ମିଶ୍। ଏମିତି ହେଇଯାଉଥିଲା। ପ୍ଲସ୍ ଥ୍ରୀ ଲାଇଫ୍ ରେ, ମୁଁ ସାଙ୍ଗମାନଙ୍କ ଠାରୁ ଏମିତି ଖାଇଛି ଧୋକ୍ କା ମୋ ଲାଇଫ୍ ରେ, ମୁଁ ଜୁଆର ହେଇଗଲି, ଦରକାର ନାହିଁ ସାଙ୍ଗ। ଯେତିକି ମୋର ରହିବା କଥା, ସେତିକି ରହିବି ଏକା ଏକା ଯେତେ ବାଟେ ଯିବା କଥା ଯିବି। କାହା ସାହାରା ଦରକାର ନାହିଁ। କେହି ଦରକାର ନାହିଁ ଆଉ ଜୀବନେ।
କମ ସର୍କଲ ରଖିବା ଟା ବି ଭଲ।
ଭଲ ଥାଆନ୍ତି। ସାଙ୍ଗମାନେ ନଥାନ୍ତିକି